ହାଲୋ ହଲୋ ହଁ ଆଜ୍ଞା ନମସ୍କାର କଣ କରୁଚନ୍ତି?
ନମସ୍କାର ଆପଣ କଣ କରୁଚନ୍ତି?
ବସଚି।
ହୁଁ ଏଠି ଶୋଇଚି ତ ଖାଇସାରିଲଣି?
ହଁ ହଁ ଆପଣ? ଆପଣ ଖାଇଚନ୍ତି?
ହଁ କଣ ଖାଇଲେ ଆପଣ?
ମୁଁ ଖାଇଲି ରୁଟି ଆଉ ବୁଟ ତରକାରୀ। ଆପଣ?
ମୁଁ ରୁଟିକୁ ଆଳୁ ଭଜା।
ହଁ ଘର ତମେ?
ଆପଣଙ୍କର କୋଉ ବ୍ୟାଚ?
ଦଶମ।
ହାଲୋ
ଦଶମ ଦଶମ ହାଲୋ ଦସ୍ ହଁ ଆପଣଙ୍କର?
ଏତେ ଛୋଟ ତାହେଲେ ତମେ ମୋର ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର।
ହଁ ମୋର ପ୍ଲସ୍ ଥ୍ରୀ ଥାର୍ଡ ଇୟର।
ଏବେ କେମତି ମିଛ କହୁଥିଲୁ?
ଏମିତି କୋଉ ବ୍ୟାଚ ପଚାରିବା କଣ ପଢୁଚ କଣ କୋଉ ୟିଅର?
ତାର ସଇଲାଣି।
ଫୋର୍ଥ ସେମିଷ୍ଟାର ହବ ସେକେଣ୍ଡ ଇୟର ସରିବ ଆଉ।
ଆଉ ତାହେଲେ ଆମ ବ୍ୟାଚ?
ତମ ଠାରୁ ବଡ।
ନା ଆମ ବ୍ୟାଚର।
ତମ ଡେଟ ଅଫ ୟର କେତେ କହିଲ?
ଦୁଇ ହଜାର ଛଅ
ଛ କୁ ହସା।
ଫେବୃଆରୀ।
ଫେବୃଆରୀ।
ହଁ।
ମୋର ଅକ୍ଟୋବର ମୋର ଅକ୍ଟୋବର। ନଭେ ହଁ ଅକ୍ଟୋବର ହଁ।
ହା ନା।
କିଏ କଇଲା।
ଆଉ କଣ?
ଏ ଫେବୃଆରୀ ଫେବୃୁଆରୀ ଫାଷ୍ଟ ପରେ ତାପରେ ଯାଇକି ଅକ୍ଟୋବର ଲାଷ୍ଟ। ଅକ୍ଟୋବର ଲାଷ୍ଟ୍ ଫାଷ୍ଟ ମୁଁ ବଡ଼। ଇତାନି ଇସାନା।
ହଁ କି?
ହଁ ମୁଁ ଏମିତି ସତରେ।
ଓ ଥାର୍ଡ ସେମିଷ୍ଟାରରେ କେତେ ରଖିଥିଲ?
ସେଭନ୍ ପଏଣ୍ଟ ଫିଫ୍ଟୀ ସିକ୍ସି ନା ସେଭେଣ୍ଟୀ ସିକ୍ସି। ଏମିତି କିଛି ଆଉ ଅନେଇ ଥାର୍ଡ ସେମିଷ୍ଟାର କଣ ହଁ ଥାର୍ଡ ସେମିଷ୍ଟର ହଁ। ତମର?
ମୋର ସେଭେନ୍ ପଏଣ୍ଟ ଏଇଟି ଟୁ ତାପରେ ସେକେଣ୍ଡ ରେ ସେକେଣ୍ଡ ରେ ଥିଲା ସିକ୍ସି ପଏଣ୍ଟ ଫାଇପି ଫୋର ନା କଣ ଏମତି। ସେକେଣ୍ଡ ସେମିଷ୍ଟର ଫାଷ୍ଟ ସେମିଷ୍ଟାର ଥିଲାଇ ସେଭେନ ପଏଣ୍ଟ କେତେ
ମୋର ଫାର୍ଷ୍ଟ ସେମିଷ୍ଟର ଥିଲା ସେଭେନ ପଏଣ୍ଟ ଇଭେଣ୍ଟିଫାଇପି। ସେଭନ ଫଇପି। ତାପରେ ସେକଣ୍ଡମିଷ୍ଟଥିଲା ଏଇ ପଏଣ୍ଟ ଟୁ ସେଭେନ ଆଉ ଥାର୍ଡ ସେମିଷ୍ଟର ସେଭେନ ପଏଣ୍ଟ ସେଭେନ ଫାଇଭ କି ଫାଇପି ସେଭେନ କି ଟୁ ସେଭେନ ଏମତି ଅଚ୍ଛି।
ଓହୋ ଭଲ ତାହେଲେ ତମେ ଭଲ ପାଠ ପଢୁଛ। ମୋର ପଲିଟିିକାଲ ସାଇନ୍ସି।
ଓହୋ ସମ୍ୟା ତାଙ୍କ ସାଙ୍ଗ କି?
ସିଏ ସାଙ୍ଗ ନୁହଁ ସେ ବହୁତୁ ସାନ ମଠୁ।
ହଁ ମତେ ତମର ତାଙ୍କ ହିଆରେ ସେମିତି।
ସିଏ ମୋଟୁ କେ ସାନ କହିଲା ଭଳିଆ ମୋର ପ୍ଲସ ସ୍ତ୍ରୀ ମାନେ କହିଲା ଭଳିଆ ଏଇ ଏକ୍ସାମ୍ ଟା ଦେଲା ପରେ ମୋର ହେଇଯିବା ଫାଇନାଲ ୟର୍। ଫୋର୍ ସେମି ତାର ଏବେ ଇଣ୍ଟରନାଲ ସରିଲା ହେଠୁ ଫୋର୍ ସେମିଷ୍ଟର ଷ୍ଟାର୍ଟ ହବ। ଷ୍ଟାର୍ଟ ହବ ଏଇଟା ଶୋଇଲ ମର ହେଇଯ କଣ?
ତମେ ମୁଁ ବି ଆଚ
ହଁ ବିଶ୍ୱାସ ହଉନି?
ନା।
ହୁଁ ହୁଁ। ହୁଁ। କଣ କଲେ ମୁଁ ତ କହିଲି ଏବେ ଫୋର୍ ସେ
ମିଛ କଥା କହୁଛ ନା ମିଛ କଥା।
କି ଅଜବ କଥା ମିଛ କଥା। ମୁଁ କାଇଁ ମିଛ କହିବି ତମକୁ ସତରେ ମୋର ହୋଉଚି ଏବେ ହୋଉଚି ଆମର ଫିଲ୍ଡ ୱାର୍କ ଚାଲିଚି।
ହଁ ହଁ ହେ କଣ ଥିଲା? ଇଣ୍ଟ ରେ କଣ ଦେଇଥିଲେ?
ଆମର ଏବେ ଅଛି ଅଙ୍ଗନବାଡି, ଅଙ୍ଗନବାଡି ଯିବୁ ପଇଁତିରିଶ
ବଢିଆ ବଢିଆ ଆମର ଅଙ୍ଗନବାଡି ଥିଲା? ଆମର ଅଙ୍ଗନବାଡି ସଇଲାଣି।
ଆମର ଏବେ ଦେଲେ ବା କଲେଜ ଛୁଟି ପରେ ଏବେ ଏଇଠି ସାଙ୍ଗେ ସାଙ୍ଗେ ମାନେ କହିଲା ଭଳିଆ ସଡନ୍ ସବୁ କରିଦେଲା ଆମର ଏପଟେ।
ହଁ ଆମର ବି ସେଇ ଇସୁ। ଆମର ସେ ଛୁଟି ପରେ କହିଲେ। ଆମେ କରି ଆସି ହୁଁ।
ହଁ ହଁ ଆମର ବି ଉତ୍କଳ ୟୁନିଭରସିଟି। ଆଉ ତମର କେବେ ଏବେ ତାହେଲେ ଇଣ୍ଟରନାଲ ସରିଥିବ।
ହେ ହେଇନି ଆମର ହବ ଏବେ।
ଇଣ୍ଟରନାଲ ହେଇନି?
ହୁଁ।
ଓହୋ ସେମିଷ୍ଟାର ଫୁଣୀ ଅଛି।
ସେମିଷ୍ଟର ହବ ଅକ୍ଟୋବର ହଁ ନାଇଁ ଅଗଷ୍ଟ ସାରି ହବ। ଇକୋନୋମିକ୍ସ
ପାଠ ପଢା ପିଲା ବୋଧେ ଅଧିକ ଆଉ।
ସେଇଭଳିଆ ଟିକେ ଟିକେ ଆଉ।
ଅଧିକ ପାଠ ପଢି ଦୋଉଚ ଇକୋନୋମିକ୍ସ। ଇକୋନୋମିକ୍ସ କଷ୍ଟ ଲାଗୁଚି ନା ସହଜ?
ସେମତି ନା ଆଉ କୋଚିଂ ଯାଉଚି ଏତେ କଷ୍ଟ ଲାଗୁନି।
କୋଚିଂ ନୋଉଚ?
ହୁଁ।
ଦେଖାଯାଉ ମୋର ତ ବ୍ୟାକ୍ ଲାଗିନି ଫୋର ସେମିଷ୍ଟର ଟା ଟିକେ ଧୁକୁ ଧୁକୁ ହୋଉଚି। ଲାଗିବ ବୋଲି ପଢିନି କାରଣ କିଛି।
ମୁଁ ତ ଏପର୍ଯ୍ୟନ୍ତ କିଛି ପଢିନି। ଫୋର୍ ସେମିଷ୍ଟାର ବି ଭଲ ଆହୁରି। କାରଣ ଅନର୍ଶ ପେପର୍ ତିନିଟା ରହିବ, ଆଉ ଗୋଟେ ମାଇନର୍। ଆଉ ତ କିଛି ପେପର ହିଁ ନାହିଁ। ସେମିତି କହିଲେ ଅଧିକ କଷ୍ଟ ହୋଉଥିଲା ନା ଛଅଟା ପେପର୍ ଦବାକୁ ଏବେ ଚାରିଟା ପେପର୍ ତ ସହଜ।
ହଁ।
ଫାଷ୍ଟ ଟାଇମ୍ ପାଇଁ ଖୋଲିଚି ହଁ ହଁ ନାଁ ନାଁ। ମୁଁ କହିଲି ଫାଷ୍ଟ ଟାଇମ୍ ପାଇଁ ଖୋଜିକି ମୋ ବ୍ୟାଚରେ ମିଳୁଚି। ନହେଲେ କିଏ ମୁଁ ଠାରୁ ଛୋଟ କିଏ ମୋ ଠାରୁ ବଡ କିଏ ଇଏ ସିଏ।
ଉଁ ହୁଁ।
ମେଘ ହୋଉଚି ସିଆଡେ?
କଣ?
ବର୍ଷା ହୋଉଚି?
ବର୍ଷା ସକାଳୁ ହେଲାଣି ଯେ ଏଇ ପର୍ଯ୍ୟନ୍ତ ଛାଡିବାର ନା ନାହିଁ। ଟୋଟାଲି ଛାଡୁନ ଏଇ ଝି ପିଝିପି, ଝିପିଝିପି ଘଡଘଡି ନାହିଁ। ଖାଲି ବର୍ଷା ହୋଉ
ହୁଁ ଆମର ବଡଘଡି ମାରୁଚି ଆଉ।
ବର୍ଷା ସକାଳୁ ହେଲାଣି, ଏପର୍ଯ୍ୟନ୍ତ ବୋଲି କିଛି ବୋଲି ମାନେ ଗୋଟେ ବନ୍ଦ ହେବାର ନା ନାଇଁ ଚାଲିଛି, ଚାଲିଛି, ଚାଲିଛି ବର୍ଷା। ନନଷ୍ଟପ୍ ତାମାଆଡ?
ଆମର ବର୍ଷା ହଉଛି ସକାଳୁ ଯେ, ଛାଡିଥିଲା। ମଝିରେ ଚାରିଟା ବେଳକୁ। ଫୁଣି ଯୋରେସରେ ବର୍ଷା କଣ ହେଲାଣି। ସାତ ଛଅଟା ବେଳୁ ତ ପକାଉଛି ଆଉ ଛଅଟା ହେଲା କମିଲା ବର୍ଷା ଘଡଘଡି ମାରୁଛି।
ଘଡ଼ ଘଡ଼ିଆ ଆମ ଆଡ଼େ ମାରୁନି ତମ ମାରଚି, ତ ତମଆଡେ ଟିକେ ଅଧିକ ଘଡଘଡି ଭଲ ପାଉଛି ତମ ମାନଙ୍କୁ ତ ମାରୁଛି।
ତମ ଘର କ ତମ ଘର ଟା କୁଆଡେ?
ଆମର ନୂଆାଗଡ ନୂଆଗାଁ।
ହେ ସେଇ ନୟାଗଡ଼ ଶୋ କରୁଛ।
ଏବେ ଶୁଣ ନୟାଗଡ ଆସିବ ନୟାଗଡରୁ ସିଧା ପଲେଇ ନୂଆଗାଁ ନୂଆଗାଁ ଥାନା ଦେଇକି ନୂଆାଁ ଥାନା ପୁରା ରା ସାଇଡରେ ଅଛି ସେ ସାଇଡରେ ସିଧାର ଗୋଟେ ଗଳିଟେ ହେଇ ଗଳିଟା ହଉଛି ଆମର।
ତମର
କଣ କହିଲ?
ତମ ଗଳିରେ ଯେତିକି ଘର ସବୁ ତମର?
ଗଳିରେ ଘର ମାନେ ହେଇ ଫାଷ୍ଟ ଆଡୁ ତ ଆଉ ଦି ତିନିଟା ଘର ଛାଡିକି ଆମର ଆଉ।
ଘର ସବୁ ତମର?
ହଁ ଯେ ଦି ତିନଟା ଘର ଚ୍
ତମେ ପା କହିଲ ତମେ ଭୋକରେ
ହେଲାନି କି ସାଇଟା ଆମର ନୁହଁ କି?
ଆଚ୍ଛା ଭଲ।
ସାଇଟା ପା ଆମର।
ସାହିଟା ଟା ତମର ତମେ
କହିଲା ଭଳିଆ ଅଧିକ ଅଛି ନା। ହଁ ଗଳି ଟା ଆମର ବଲେ ଆମର ଯଦି ଯଦି ସାହିରେ ସବୁଠୁ ଅଧିକ ଜାଗା ଆମର ଥିବ। ତ ଆମର ହବ ନା।
ଆଚ୍ଛା ଭଲ ଭଲ ଭଲ। ମୁତିନି
ଆପଣଙ୍କର କୋଉ ଗାଁ?
ଏକଦମ।
ଆପଣଙ୍କର କୋଉ ଗାଁ ନା ନା?
ଆମର ଗାଁ ନା ମୁ ଜାଣିନି? ଆମର ଯାଜପୁର ଯାଜପୁର ଜାଣିଥିବ ଯାଜପୁର।
ହଁ ଯାଜପୁର ଜାଣିଛି ସେଇଠି ଅଧିକ ମାନେ ମିଛ କହୁଥାନ୍ତି ପବନା କଥା।
ଜାଣିବ ଆଉ କିଛିଦିନ ପରେ।
ଯାଜପୁରିଆରେ ଅଧିକ ପବନ କଥା କହନ୍ତି ନହିଁ? ହଁ ଯାଜପୁର ସେଇଟା ପାଇଁ ଫେମସ।
ହଁ ପବନ କିଏ କହିଲା?
ନାଇଁ। ଦେଖୁନ ଫାଷ୍ଟ କଥା ହଉ ମୁଁ ପଚାରିଲି କଣ କୋଉ ବ୍ୟଚ୍ ଟେନ୍ଥ ବ୍ୟାଚ୍ ତାପରେ
ପବନ କିଏ କହିଲା?
କଣ କିଏ କହିଲା ସମସ୍ତେ ମତେ କିଏ କଣ କହିବ ମୁଁ କଥା ହେଇକିବି ଜାଣିଦେଲି ତମ ସହବା ତମକୁ ଯେତେବେଳେ ଫାଷ୍ଟ ପଚାରିଲି କୋଉ ଵ୍ୟଚ୍ ଟେନ୍ଥ ବ୍ୟାଚ୍ ମୁ କହିଲି ଏତେ ସାନ ତାପରେ ମୁ ଯେ ତେଳେକହିଲି ନାଁ ତମେ ପବନା ନୁହଁ ମୁଁ ପବନା। ତମେ ପବନା ହେଇପାରିବ ମୁଁ ପବନା ନାଁ।
ହୁଁ। ହ ତମେ ପବନାଟି ତମେ ପବନ ମୁକାଇଁ ପବନା ହେବି ଆଁ
ହଁ ହଁ ମୁଁ ପବନ କରୁଚି ଆଉ ହଁ ମୁଁ ପବନ କରୁଚି ଆଉ। କିଏବା ପବନ କରୁଚି ଘରେ ରୋଷେଇ ତମେ କରୁଚିନା କିଏ କରୁଚି?
ଆଁ?
ହାଲୋ। ଘରେ ରୋଷେଇ କିଏ କରୁଚନ୍ତି?
ମୁଁ କହିଲି ଦୁଇ ତିନିଟା ଚାକରାଣି ଅଛିତ ଶୁଣ। ଆଜ୍ଞା ମୁଁ କହୁଚି କହୁଚି ଶୁଣନ୍ତୁ ତିନି ଚାରିଟା ଚାକରାଣି ତିନି ଚାରିଟା ଚାକେରାଣୀ ରଖିଚି ସେମାନେ ଆସିକି ଘର୍ କାମ ସବୁ କ
ହାଲୋ। ହାଲୋ। ହାଲୋ।
ହଉ ହଉ ମୁଁ ରଖୁଚି।
ଆଜ୍ଞା।
ହାଲୋ।
ହଁ ହଁ ହଁ।
ମୁଁ କହିଲି ରଖୁଚି ଯାଉଚି।